ତତେ ସୁବୁ ଏଇଟା ତ ଏ ଟିକେ ଦେଖିବୁ ଯେମତି ଘରର ବ୍ୟାଗ ଗ୍ରାଉଣ୍ଡ ସାଉଣ୍ଡ କିଛି ଆସିବିବନି
କାହିଁ କହିଲୁ ସେଇ ହିସାବ ତେ ଆସିବନା ତ ଯୋଉରା ସବୁ କଟିଯିବ। ଦେଖିକି ଟିକେ ସାଉଣ୍ଡ ଟାକୁ ଟିକେ ଆଭୁଏଡ କର ହେଲା।
ହୁଁ ମୁଁ ଅଲଗା ଗୋଟେ ରୁମ୍ କୁ ପଳେଇବି।
ହୋଉ ହୋଉ
କଣ କରୁଚୁ ବସିଚି ତୁ
ମୁଁ ଏଇ ଛାତ ଉପରେ ଛିଡା ହେଇଛି କଥା ହେବି ବୋଲି ଖରାରେ ଛିଡ଼ା ହେଇଛି।
କାଇଁବା
ଘରେ ନେଟୱାର୍କ ପାଉନି ନା ତ ଛତା ଉପରେ ଆସି କଥା ହଉଚି।
ଓଃ ହ
ହଁ ଆଉ କଣ ଖାଇଚୁ?
କଣ ଖାଇବି ଚାହା ପିଇଥିଲି ଖାଲି।
ତୁ ଚାହା ପିଇକି ପେଟ ପୁରିଗଲା।
ହୁଁ ଆ ଆଉ ତୁ
ମୁଁ ଖାଇଥିଲି ବରା ଗୁଗୁନୀ ବାବା ମାମା ମେଡିକାଲ୍ ଯାଇଚନ୍ତି
ଆଚ୍ଛା ଆଚ୍ଛା କଣ ହେଇଚି କି?
ସେ ମୋ ଭାଇର ଗୋଟେ ପୁଅଟେ ହେଇ
ଅଂ ହଁ ହଁ ଦେଖି ଥିଲି
ହଁ ଯାଇଛନ୍ତ ମେଡ଼ିକାଲଟା ତ ମୁ ଦେଖି ଖିଆ ପାଇଁ ଦେଖିକି ଆସିବେ ସନ୍ଧ୍ୟା ବେଳକୁ ଆଉ
ଆଚ୍ଛା ଆଚ୍ଛା ତେଲ ତେଲ ଜିନିଷ ଟିକେ କମ କରୁଥା।
କଣ
ତେଲ ଜିନିଷ ଟିକେ ଖାଆ ପିଆ କରନା।
କଣ ପାଇଁ?
ଆଂ
କଣ କହିଲୁ
ତେଲ ତେଲ ଜିନିଷ ଖାୟ ପିଆ କରନା।
କାହିଁକି
ଭଲ ନୁହଁ।
କି ମୁଁ ତ ଏତେ ତେଲ ଜିନିଷ ଖାଏନି
ଯାହା ହେଲେ ବି ତା ପର ଟେ ଗରନ ବାହାର ଚନ ସେଉରା କିଛି ଖାଆ ନା
ମୁଁ ଖାଏନି ସତରେ ଏତେ
ସେ ଖା କି ନ ଖା ମାନେ ଆଭଏଡ଼ କଲେ ଭଲ କାରଣ ମାନେ ଦେହ ଟେ ଇଏ ପଡିବ
ହଁ ତୁ ଯୋଉ କହିଲୁ ତୁ ବଡ଼ା ଗୁବୁନି ଖାଇଛୁ ବୋଲି ସେଥିରେ ଆରେ ମୁଁ ସବୁବେଳେ ଖାଏନି ବେଳେ ବେଳେ
ଆଛା ଆଛା
ଏଗୁଡ଼ାକୁ କୁଚିତ୍ରେ
ହୁଁ
ହଁ ଆଉ ଘର ସବୁ କଣ କରୁଛନ୍ତି।
ଘରେ ମା ମା ସେ ପଟେ ଯାଇକି କଳି କରିଛି।
ତୁ ଯାଉନୁ ଆଣ୍ଟି କୁ ଟିକେ ବୁଝେଇବୁ ଆଣ୍ଟି କଳି କରୁଛନ୍ତି।
ଉ ହା ହା କଳି କଳି କରିବାଟା ନାଇଁ ସ୍ତ୍ରୀ ଲୋକ ମାନଙ୍କର ତ ସେୟା କଳି କଲା ଯାଇକି ତାଙ୍କ ପାଖରେ ଯାଇକି କାନ ଡେରିକି ଶୁଣିବେ ପୁଣି ଆଉ ୟାକୁ ଯଦି କିଛି ଖରାପ ଲାଗିଲା ଯାଇକି ପୁଣି ଆହୁରି କଳି କରିବେ। ଯାହାବି ହୁଁ
ତାପରେ ଆଉ ଅଙ୍କଲ
ବାବା ତ ଯାଇଛନ୍ତି କାମ କୁ ଯାଇଛନ୍ତି
ଆଉ ତୋ ଭାଇ
ଭାଇ ଭାଇ ସେ ଘରେ ବସିକି ଫୋନ ଦେଖୁଛି
ଓହ
ହଁ
ତୁ ଏଠି
ମୁଁ ତ ଏଠି ଶୋଇଛି ଆ
ବ୍ୟାକଗ୍ରାଉଣ୍ଡ କିଛି ସାଉଣ୍ଡ ଆସୁଛି କି ଆମର
ହୁଁ ନାଇଁ ତ
ନାଇଁ ଯେ ଏପର ସବୁ କଥା ନାଇଁ କଥା ହଉଛନ୍ତି କଥା ହଉଛନ୍ତି ତ ଜୋରେ ଜୋରେ ଆଉ ଯିବେ ସବୁ ମେଡ଼ିକାଲ ସେଥିପାଇଁ
ନାଇଁ ଆରେ କଲ ରେ ସେଇଗୁଡ଼ା ଏତେ କିଛି ଶୁଣାଯାଏନି ସେ ଥାଏ
ସେଇଭଳିଆ ଆଉ ଆଉ ପଢାପଢି କେମିତି ଚାଲିଛି
ପ ତୁ ଏତେ ପଢ଼ାପଢ଼ି ତେରେ ଛାଡ଼େ
ଏତୁ କହ ଆରେ ଦେଖ ଆମକୁ ଟପିକ ରେ କଥା ହବାର ଅଛି ନା ତ ହଁ କ
ଦେନ୍ ଚାଲିଚି ଭଲ। ତୋର ତ ତ ତୋର ସେଟା କଣ ଚାଲିଚି?
ମୋର ବି ଏ ସି ଚାଲିଚି।
ଆଚ୍ଛା ଆଚ୍ଛା।
ହୁଁ କମଳା ନେହେରୁ ଓମେନ୍ସ କଲେ
ହଁ। ହଁ ଆସିଗଲେ ହଁ ହୁଁ।
ଏଇ ଯୋଉ ପଡିିବ ପ୍ରତିଭା କନ୍ ତା ନା ଟା ପ୍ରତିଭା ନା ସୁଶ୍ରୀ ସୁଶ୍ରୀ ପ୍ର
ହଁ ହଁ ହଁ ହଁ ସିଏ ବି ସେଇଟି ପଢେ?
ସେ ସେଇଠି କଲେଜରେ ପଢୁଥିଲା ପ୍ଲସ ଟୁ ପ୍ଲସ ଥ୍ରୀ ଏଇନା କୋଉଠି କରିବ ମୁଁ ଯାନି।
ଆଚ୍ଛା ଆଛା ଆଛା ତାର?
ତାର?
ତାର ତାର କେତେ ତାର ସେଇ ସିକ୍ଟି କେତେ ଗୋଟେ ରଇଲା। ତିଂଶ କେତେକି କେତେ ଗୋଟେ ରଇଲା। ଭଲ ଅଛି ଠିକ୍ ଠାକ୍। ହୁଁ ସମସ୍ତଙ୍କ ସେ ଫିଜିକ୍ସ ରେ ହି କଟୁଚି।
ପାସ୍ ହେଇଚି।
ଆଉ ଫିଜିକ ପାଇଁ ମୋର ଭଲ ମୁଁ ଫିଜିକ୍ସରେ ମୋର ଡାଉଁନ୍।
ତ ତର। ତୋର କେତେ ପରସେଣ୍ଟ ରଇଲା?
ମୋର ମୋର କେତେ ପସେଣ୍ଟ ରହିଥିଲା କଣ ତିଂଶ କେତେ ରଇଥିଲା ବଟ୍ ମାନେ ଇଏରେ ଫେଲ୍ ହେଇଚି କଣ କଇଲୁ ମାନେ ସବୁଥିରେ ମାନେ ଭଲ ଅଛି ହେଲା ସବୁଥିରେ ଫିଫ୍ଟି ପରସେଣ୍ଟ ଓପରେ ଅଛି ବାକି ଏଇ ଫିଜିକ୍ସ ଟା ଟିକେ ରହିଗଲା ଆଉ।
ତ ତୁ ଆଉଥରେ ଏଗ୍ ଜାମ ଦେଲୁ।
ଉଁ ହୁଁ।
ଇଷ୍ଟାଟ ଏଗ୍ ଜାମ ଦେଲୁଟ୍।
ହୁଁ ବଟ୍ ଏବେ ଆଉ ପଢାପୁଢି ମାନେ ଏତେ ଆଉ ଇଏ କଣ କଇଲୁ କାରଣ ଭାଇ ଏବେ ପଳେଇବ କାଲି ପର୍ଦିନ ଜିବେ ମାନେ ଆମ୍ ମାନେ ସବୁ ଯିବୁ ପୁରି ଯିବୁ ଆଡ଼ମିଶନ ପାଇଁ ତାର ଡି ଫାର୍ମା କରିବ ତ।
ଆଉ ତୁ?
ମୁଁ ମାମା କଇଚିକି ଜଣେ ପଢିଆକୁ ଗଲେ ଆଉ ଜଣେ ଘରେ ରହିବ। ମୁଁ କଇଲି ମୁଁ ତାହେଲେ ପଢିବିନି ମୋତେ କହିଲେ ନା ନା ନା ତୁ ପଢନା ତୁ ଚାକିରି ଏଠି ମାନେ ଏଇଠି ଜଣ ବୁଜିଚନ୍ତି କାମ କରିବି। ହେଲା ଆ ମାମା କଇଚି କି? ତୁ ଘରେ ର ମୁଁ। କଇଲି କି ମୁଁ ଘରେ ରହି ରହି କା ଲାଷ୍ଟୁ କୁ କିଛି କରିପାରିବିନି। ଦେଖିଆ କଅଁ ହଉଚି ନହେଲେ ଲାଷ୍ଟୁକୁ ମୁଁ ପାରା ପାରାଦୀପ୍ ପଳେଇିବି ପାରାଦୀପ୍ ରେ ହୋଟେଲରେ ରହିବି ପୁରା ବିନ୍ଦାସ। ରା ରହିବି ଖାଇବି ପିଇବି ସେଠି ମାନେ କାମ ଅଛି ନା କନ୍ କହିଲୁ ମାନେ ଖାଲି ବସି ବସିଆ ମୋର ଖାଲି ତିରିଶ ପଇଁତିରିଶ ହଜାର ସେଇଠି ହେଇଯିବ।
ଯାହଉ କି କଥା ଆଉ ଲାଭ ଆଉ ଲାଭ ଉପରେ ଅଛୁ ତୁ ଆଉ।
ଅ ଲାଭଟା ହ ନାଇଁ ମେନ୍ ଜିନ୍ସ ଘର ଲୋକ ଘର ଲୋକ କଉଛନ୍ତି କି ମାମା କାଇଚି କି ତୁ ମ ପାଖରୁ ପଳେଇଲେ ମତେ ନିଦ ହବନି ମୁଁ ଖାଇବିନି ମୁଁ କିଛି କରିବିନି। ଇନି ଇଏ କି କଥା। ଗେଲ୍ହା ପୁଅ ଗେଲ୍ହା ପୁଅ। ଗେଲ୍ହା ପୁଅ ହେଇକି ବି ମାନେ ମତେ କିଛି। ମିଳୁନି। ଭାଇ ଖାଲି ନାକୁ ନାକୁ। ଗେଲ୍ହା ପୁଅ। ମାନେ ଖାଲି କାମ ପିଲ କାମ ପିଲଲେ ଏଇ ରୂପା ଆଇଲୁ ଟିକେ ମାମା ନା ଦେଇଛି ନା ମାନେ ଭାଇନା ଦିଆ ହେଇଛି ସୁନା ମୋ ନାଁ ଦିଆ ହେଇଚି ରୂପା।
ଓହୁରୁ ରୂପା ଏଇ ରୂପା ଦାମ ଏଇନା ବଢ଼ୀଯିବ ରୂପା ଏଇନା ଚାହିଦା ହେଇଯିବ।
ହେ ସେଇ କଥା ସେଇ କଥା। ମାମା କ କହ ମୁଁ କହକି ଦେଖ ତମେ ସୁନ୍ୟକୁ ମୁଣ୍ଡେଇକ ବସିଛ ତକୁ ରୂପାନ୍ତ କ ତକ ବଢିଲି ନାଇ ମାନେ କଣ କହିଲୁ ମାନେ କି କାମ ପାଇଲେ ଖାଲି ଏମିତି ଗେଲୁ ଆଇଲୁ ଟିକେ କାମ ଟା କରିଦେଲୁ ଇଏ ସିଏ, କାମ ସରିଲା ପରେ ଏଇଟା କରନି ସେଟା କରୁନି ସେଇଟା କରୁନି।
ଏଇଭଳିଆ ଆଉ କଥା ବନ୍ଦ କରନା ହେଲା
ନାଇଁ ଆରେ ତୋର ହୁଁ ଆରେ ଶୁଣ ଆ ତୋ ସାନ ବଣ କେଟ କଣ ଥିଲା ବା
ହଁ ଯେ ମୁଁ ଦଣ୍ଡ ଝଅ
ଆଛା ଦାଦା ଙ୍କ ଝିଅ, ତମର ଟୋଟାଲି ଏମିତି କେତେ ଜଣ କି ଫ୍ୟାମିଲୀ ରେ?
ଆମ ଫ୍ୟାମିଲିରେ ମୋ ଜେଜେ ବାପାଙ୍କର ଆଉ। କହିଅଛି। ସେ ଯଦି ଆପଣଙ୍କର ଛଟ କେବୁ ଚାରଟା ଯିବ
ଛୋଟା ବ
ଚାରିଟା ଝିଅ।
କିଛି କାମ ରଥିଲା
ନଥିଲା ଯେତେବେଳେ ବ ଏ ବଢା ସେକ୍ରେଟେଆ ଅଫିସରେ ବିକ୍ରି କରୁଥିଲା
ମାନେ ଗୋଟେ ସ୍ତ୍ରୀ ନା
ହଁ ଗୋଟେ
ଆଚ୍ଛା ଆଚ୍ଛା। ତାହେଲେ ଭାଇ ତାର ତାର ତ ତାର ତ ବହୁତ ଷ୍ଟ୍ରଗଲ କରିଥାଛନ୍ତି ସେଇଟା ନୁହଁ ସେଇଟା ନୁହଁ ମାନେ କି ତୁ କହି ନା କେତଟା ମାନେ କେତଟା। ଚାରିଟା ଯଅ ଯୋଉ ଛଅଟା ପୁଅ ଚାରିଟା ଝିଅ।
ହଁ
ସେଇଆା ବା ଷ୍ଟ୍ରଗଲ କରିଛନ୍ତି।
ହଁ ତୁ ସେଇ କଥା ଉଠା ନାଁ ଏଇଠି ଏଇଠି।
ମାନେ ଆରେ ମାନେ ଚଳେଇବାକୁ ହେଲେ ଦେଖେ ଗୋଟେ ଦେଖେ ଏମିତିରେ ବି ଯୋଡାଏ। ପିଲା ହେଲା ବେଳକୁ ମାନେକି। ପଇସା ପଇସା ନାଇଁ ପଢା ପଢି ପଇସା। ଖାଇବା ପିଇବା ସବୁ ମ୍ୟାନେଜ କଲା ବେଳକୁ ବହୁତ କଷ୍ଟ ନା ନାଇ
ଆରେ ନା କଥା ଲାଗି ମାନେ ମୋ ବାପା ଆଉ କକା ଯିଏ ସିଏ ଟଇ ଆଉ ମୋ ବଡ ପିସ୍ ସି ଆଉ ଇଏ ଯିଏ ସି ଟ୍ୱିନ୍ସ୍
ଟୁଇନ୍ସ
ହଁ।
ସେ ଭାଇ ତାପରେ
ଶତିିବ
ଆ ତୋ ମାନେ ତୋ ବାପା ଯ ସେ କଣ ବଡ ନା
ମୋ ବାବା ପୁରା ଘରର ପୁରା ସାନ ପୁଅ ପୁରା ସାନ ମାନେ ଦଶ ନମ୍ବର
ମାନେ କି ଦଶ ନମ୍ବର ମାନେ ମାନେ ପୁରା ଲାଷ୍ଟ
ହୁଁ।
ହଁ ଆଚ୍ଛା।
ହଉଛି ହଁ ମୁଁ ଗୋଟେ ଅଛି ସେ ଜଙ୍ଗ ସବ ଭୁଉଣି ଆଉ ସିଏ ବି ସିଏ ବି ଗୋଟିଏ ସ କିନ୍ତୁ ବଡ଼ାକର
ଆଛା ଆଚ୍ଛା ଆଉ ଯୋଉ କାଲି ଯେ ସେଇ ନା ଅନେଶ
ସିଏ ସାଇଡ ଘର ପିଲାଟା
ଆଚ୍ଛା ଆଉ ଗୋଟେ ଯୋଉ ମ ମୋର ଯୋଉ ମାନେ ପିଲାଟେ ଯାଇଥିଲା
କିଏ
ଯୋଉ ପିଲାଟ ଯୋଉ ପଚାରିଲେ ଯୋଉ କୋଉ ସ୍କୁଲ
ଜୋଉ ରୋସନ ତ
ହଁ ହଁ ସିଏ ବୃଦ୍ଧ ତାଙ୍କର ସ୍କୁଲ ର ବ ସେ ମନା କଲା କାହିଁକି
ସିଏ କହିଲେ ଦଶମ ଦବ ବର୍ଷ ରଷ ନା ସଉଟ ନା
ହୁଁ ହୁଁ ହଁ।
ଆରେ ମୁ ହଁ ଆଙ୍କୁ ମୁଁ ଦେଖିଛି ସ୍କୁଲରେ କ ଏ ବେଳେବେଳେ ସାଇକେଲ ନେଇକି ଆସିବ ସୋଇକଲ ନେଇକି ଆସନ୍ତି ନା ଆମକୁ ଦେଖିଛି।
ହୁଁ ତାଙ୍କର କିନ୍ତୁ କଣ କ ତା ତାର ଟିକେ ନାଇ ଜଣା ପଡିନ୍ ଆମର ଟିକେ ଜଣା ପଡିଯିବ ତାଙ୍କର ଜଣା ପଡିବନି।
ଆଉ ତମେ ବା ଟୁଇଁ।
ହୁଁ ଭାଇ ଟୁଇନସ ହେଲେ ବହୁତ। କଷ୍ଟ ଲୋକ ମାନେ କୁହନ୍ତି କି ନାହିଁ ଟ୍ୱିନସ୍ ହେଲେ। ଟ୍ୱିନସ୍ ହେଲେ ଭ ଆଁ ହ୍ୟାଲୋ।
ହଁ ହଁ ଆରେ ଟ୍ୱିନସ ହେଲେ ଖରାପ୍?
ନାଇଁ ଖରାପ ନୁହଁ ଦେଖ ଶୁଣ ଟ୍ୱିନସ ମାନଙ୍କୁ ଦେଖି ଲୋକମାନେ କଣ ଭାବନ୍ତି? ଟ୍ୱିନସ୍ ହେଲା ୟା ଦୋଷଟା ହେଲେ ସିଏ ମାଡ ଖାଇଦବ ଇଏ ଦୋଷ ହେଲେ ସେ ମା ବଞ୍ଚିକି ପଳେଇବ ଏଇ ସବୁ ବଟ ଦେଖେ ବଟ ଦେଖେ। ଜିନିଷଟା ଏଇଟା କଷ୍ଟ କଣ। ହେଲା କଷ୍ଟ କଣ୍ ନା ଟ୍ୱିନସ୍ ହେଲା ମାନେ ମାଇଣ୍ଡ ପୁରା କନେକ୍ଟ ରହିବ, ମାନେ କି ସିଏ ଯୋଉ ଟାଇମ ରେ ଯାହା ଭାବୁଥିବ ମାନେ କି ତାର ଯାହା ପ୍ଲାନିଙ୍ଗ ଥିବ ତୋ ପାଖା ପାଖି ଏକ୍ସାକ୍ଟ ସେମ ଥିବ ହେଲା, ନାଇଣ୍ଟୀ ନାଇନ୍ ପରସେଣ୍ଟ, ସୋ ଗୋଟେ ଗୋଟେ ଜାଗାରେ କଣ୍ ହୁଏ ମାନେ କି? ପସନ୍ଦ ବି ସେମ ହେଇଯାଏ। କିଛି ବି ସେମ ହେଇଯାଏ। ସୋ ମାନେ ଚଏସ୍ କଲା ବେଳକୁ ବହୁତ ଅକ୍ କଳିଆ ହୁଏ ମାନେ କି ଯଦି ବିି ମାନେ କି ବାବା ମା ଯଦି କିଛି ବି ଜିନିଷ ଆଣିଥି ବେ ତାହେଲେ ମତେ ଯୋଉଟା ପସନ୍ଦ ତାକୁ ବି ସେଟା ପସ ହେଇଯିବ ତ ସିଏ ନେଇଯିବ ମୋ ଭାଗରେ ପଡିବନି।
ହଁ
ସେଇଟା ହଉଛି ଗୋଟେ।
ତାହାଲେ ତ ସେଇଟା ହି ଫିଲ୍ ହୁଏ ଅଧିକ ନା।
ସେ ଫିଲ୍ ନାଇଁ ମୁଁ କୁହେ କି ଭାଇ ତୋମେ ହଉଚି ବଡ ତୋମେ ଆଗ ଚୁଜ୍ କର।
ଓହୋ ଓହୋ ହଉ ରଖୁଚି।
ହଁ, ହଁ।
କଣ